ହାଲୋ।
ହଁ ସାଙ୍ଗ କହ-ହ-ହ।
ଆଉ କରିୁଥିଲୁ।
କିଛି ନାହିଁ ଏଇ ଏମତି ବାହାରେ ବସିଥିଲି ଭଲ ପାଗ ଦେଇଛି ଯେ ଆଉ କଣ କରିବି
ହ ମୁଁ ଏଇଏମ ତି ଗଡ ପଡ ହଉଛି ଆଉ ଖାଇଲୁଣି।
ନା ମଁ ଗାଧେଇକି ଆସିଛି ଖାଇନି ଏଇ ଯାଉ ଆଉ ଗୋଟେ ସାଙ୍ଗଟେ କଲ କରିଥିଲା ଯେ କଥା ହଉଥିଲି ତା ସହିତ ଆଉ ଖାଇନି।
ଓହୋ ଆସିକି ହେଲାଣି ସାଢେ ବାରଟା ପରେ ଗୋଟେ ହବ ଖାଇନି ଏ ପର୍ଯ୍ୟନ୍ତ ସକାଳେ କଣ ଖାଇଥିଲୁ କି।
ନା ସକାଳେ ବି କିଛି ଖାଇନି ଏପର୍ଯ୍ୟନ୍ତ କିଛି ବି ଖାଇନି ଭୋକ ଲାଗୁଛି ହେଲେ ଆଉ ଗୋଟେ ସାଙ୍ଗ ବି କଲ କରିୁଥିଲା ତା ସହିତ ଟିକେ କଥା ହଉଥିଲି ଖାଇନି ତ ଖାଇବା ଆଉ ଦେଖିବା ଆଉ।
ଶୁଣୁନୁ ତୋତେ କଣ ପାଇଁ କଲ୍ କରିଛି କହିଲୁ ଗୋଟେ ସାଙ୍ଗର ବାହାଘର ଅଛି ଜାଣିଥିବୁ ସେ ଆମର ଅ
ହଁ ହଁ ମୁଁ ବି ସେଇ। ହଁ ସେଇ ସାଙ୍ଗ ପା ସେଇଥିପାଇଁ କଲ କରିଥିଲା କୋଉ ଦିନ ମାନେ ଯିବା କଣ କେମିତି କରିବା ଯେ ମୁଁ କହିଲି ହଁ ଦେଖିବା ମୁଁ ବି ତତେ ଆଜି କଲ କରିଥାନ୍ତି ତୁ ମତେ କଲ କଲୁ ଆଉ।
ହଁ ବା କେମିତି କଣ ଯିବା ହଁ ବା। ମୋର ପୁଣି ବିଇଡି ଏକ୍ଜାମ ଟା ଅଛି। ଛି କେତକୁ କଣ ପଡିବ ସେ ଅନୁସାରେ ଯିବା ଦେଖେ। ଶାଢୀ ପିନ୍ଧଦବା ତା ବାହାଘରକୁ। ମୋର ତାରି ବାହାଘର ପୂ ତାରି। ବାହାଘରର ର ଦଶ ଦିନ ଭିତରେ ପୂର୍ବରୁ ମ ଏକ୍ଜାମ ଆସି ପଡିବ ହେଲା ମୁଁ। ତାର ଅ ମାନେ ତା ହଳଦୀ ମେହେନ୍ଦି ଆଜି। ଆଜିକାଲି କରୁଛନ୍ତି ସେ ମେହେନ୍ଦୀ ପୂର୍ବ ଦିନ ଆସିକି ମୁଁ ପହଞ୍ଚିବି ସନ୍ଧ୍ୟା ରାତିରେ ଯେ ତାପରେ ମେହେନ୍ଦିକି ମୁଁ ଯାଇପାରିବି।
ଓହୋ ବାହାଘରକୁ। ଆମେ କେତେଟା ବେଳ କଣ ଯିବା କଣ ନବା ଗିଫ୍ଟ ମାନେ ସବୁ ଛୁଆ ମିଶିକି ଭାବୁଛି ଗୋଟେ ସବୁ ଛୁଆ ଆମେ ମିଶିକି ହେଲା ଗୋଟେ ଭଲ ଗିଫ୍ଟ ଆମେ ଦିଅନ୍ତେ।
ହଁ ଯେ ମାନେ କଣ ଭାବୁଛୁ ମାନେ କିଛି ଆଇଡିଆ ଦେ କଣ ନବା ଭଲ ଲାଗିବ କଣ ଦେଲେ ଭଲ ଲାଗିବ।
କଣ ମାନେ ରୂପା ସୁନା ନା ଏଇ କିଣା ଜିନିଷ ନା କଣ ନବା ତୁ କ ଫାଷ୍ଟ ତାପରେ ମୁଁ କହିବି।
ଦେଖେ ଗୋଟେ ଶାଢୀ ପାଟଟେ ଦବା ପାଞ୍ଚ ହଜାରରେ ହେଲା। ଫାଷ୍ଟେ ଗୋଟେ ଭଲ କଲର ଶା ଶାଢୀ ଟେ ଦବା ହେଲା। ତା ସହ ଗୋଟେ ଫଟୋ ଫ୍ରେମ ଭାଇଙ୍କର ଆଉ ତା ତାର ଗୋଟେବି ତ ଲଭ ମ୍ୟାରେଜ ନା ତା କୁ ସେ ଭାଇଙ୍କ ତାର ଗୋଟେ ଫଟ ଫ୍ରେମ୍ ଟେ ଦବା ଏଇଥିରେ ଦିଟା ଭଲ ହେଲାଣି ଆଉ ଗୋଟେ ବୁକ କେତେ ଦବା ଆଉ ତମେ ମାନେ ଭାବ କଣ ଦେଲେ ଭଲ ମୁଁ ଏଇଟା ଭାବିଛି ଦେଖ ତମେ ମାନେ ଭାବ ସମସ୍ତଙ୍କୁ ମତ ରଖିକି ନମା ନା
ସେତିକି ବି ବହୁତ ହେଲାଣି ବି ସମସ୍ତେ ପଇସା ତାପରେ କେତେ ଟଙ୍କା ନେଖା କରିବେ ସେଟା ତ ଜାଣିନେ ନା କି କେତେ ଦେଇପାରିବ ନ ଦେଇେଇ ପାରିବ ତ ଆମେ ଏତିକି ରଖିବା କାହିଁକି ନା ଏତିକି ଦେଲେ ଭଲ ବି ଲାଗିବ ଯୋଉଟା କହିଲୁ।
ହୁଁ ନାଇ ଏଇଟା ତ ଦିଅନ୍ତି ଯୋଉ ମ୍ୟାରେଜ ଫ୍ୟାରେଜ ଆଉ କଣ ଦିଅନ୍ତି ଫଟୋ ଫ୍ରେମ ଦିଅନ୍ତି ଆମ ଫଟୋ ପୁରା ତାଙ୍କର କରିକି ଦବା। ଫ୍ରେମ ଦବାନି ପୁରା କରିକି ତାଙ୍କୁ ଭ ଫଟ ଫଟ ଥିବ କରିକି ଦବା ଗୋଟେ ବଡଟେ ଆଉ ଶାଢୀ ଟେ ଦବା। ଆଉ ଗୋଟେ ବୁକେ ଦବା ନ ଫାଷ୍ଟ ଗି୍ଫ୍ଟ ହିସାବରେ ସମସ୍ତେ ଠିଆ ହେଇକି ଫଟ ଓଠିଲା ଆଉ ବୁଟ ଟେ ଦବା। ଏତିକି ତ ଆଉ କଣ ଦବା ଆଉ ତୁ ଯୋଉ କହୁଛୁ ର ବାପା ଉପ ଦେଲା କୁ କାହାକୁ ପସନ୍ଦ ହବ ତା ହାତ ସାଇଛି ମାପ ମାପ।
ହୁଁ ହୁଁ ହୁଁ।
ଆଉ ଆମେ ମେହେନ୍ଦୀ ହଳଦୀ ସବୁ ତ ହଳଦିଆ କଲର ଯେ ସିଏ ପିନ୍ଧିବ ଗୋଲାପୀ ମାନେ ଆମେ ପିନ୍ଧିବା ହଳଦିଆ କଲର ଡ୍ରେସ ପିନ୍ଧିବା କି ଶାଢୀ ପିନ୍ଧିବ କଥା ହେଇଛ ସବୁ ଡ୍ରେସ ପିନ୍ଧିବେ ବୋଲି ସେମିତି ହଳଦୀ ମେହେନ୍ଦୀ କୁ ସେ ପିନ୍ଧିବ କମଳା କଲର ର ଗୋଟେ ମାନେ ଯୋଉ ବ୍ରାଉନୁ। ସେଟା ପିନ୍ଧିବ ଆମେ ପିନ୍ଧିବା ସବୁ ସେ ଗ୍ରୀନ କଲର ସବୁଜ କଲର ସବୁ ଛୁଆ ପିନ୍ଧିବେ। ସେଇଟା ଭଲ ଲାଗିବ ଆଉ ବାହାଘରକୁ ତ ଶାଢୀ ସମସ୍ତେ। ଆଉ ସମସ୍ତେ ଆମେ ମିଶିକି ଶାଢୀ ପିନ୍ଧିକି ଯିବା ଯେ ଭଲ ଦେଖାଯ ଯାଉଛୁ ମାନେ ଭଲ ଲାଗିବ ପିନ୍ଧିକି ଗଲେ ନା କଣ କହୁଛୁ।
ହଁ ପିନ୍ଧିକୀ ଯିବା ଆଉ କଣ?
ଆଉ ତା ରିସେପସନ ଟା ହଉ। ଅଛି ତା ବାହାଘର ଦି ଦିନ ପରେ ତାହେଲେ ଶୁକ୍ରବାର ବାହାଘର। ଅଛି ତାର ରବିବାର ଅଛି ତା ରିସେପ୍ସନ। ସେଠିକି ପୁଣି ଯିବାକୁ ସେ କହିଛି ଆଗେ ଏଇ କାମ ସାରିଲା ସେଠିକି ଯିବା ପୁଣି ତାଙ୍କ ମାମା ବାପା ଦେଇଛନ୍ତି ଆମକୁ ଦାୟିତ୍ୱ ଯୋଉମାନେ ଆସିବେ। କୁଣିଆ ମନ୍ତ୍ର ସେ ଆମ। ଯୋଉ ପଇସା ପତ୍ର ଦେବେ। ଲେଖିକି ରଖିବା ନା ଗୋଟେ ଡାଇରରିରେ।
ସେଠିକି ଗଲେ ଫେରେ କଣ ପିନ୍ଧିକି ଯିବା।
କଉଠିକି।
ତା ଯୋଉ ରିସେପସନ୍ କୁ ଭୋଜି ଯୋଉ ଯିବା କଣ ପିନ୍ଧିକି ଯିବା।
ସେଇ ଶାଢୀ ପିନ୍ଧିକି ଯିବା ଆଉ କଣ ପିନ୍ଧିକି ଯିବା କହା କହୁନ ଆଉ କଣ ପିନ୍ଧିକି ଯିବା ସେଇଟା ତ ପିନ୍ଧିକି ଯିବା। ଶାଢୀ ଅଲଗା ଗୋଟେ ଶାଢୀ ପିନ୍ଧିକି ଯିବା।
ହୁଁ ହୁଁ।
ଆଉ।
ଆଉ ସମସ୍ତେ ମାନେ ଦେଖେ ଆଜି କଥା ହେବା ହେଲା। ସମସ୍ତେ ଆଜି କ ହେଲେ। ଜଣା ପଡିବ ହଉଛି କଣ ମାନେ କଣ ପିନ୍ଧିକି ସମସ୍ତେ ରାଜି ହେବା ଦରକାରେ ତାର ପଇସା କେତେ ଟା ନେ କି ଆଦାୟ କରିବା ମାନେ ସେ ସବୁ ଯୋଉ ଗିଫ୍ଟ କହିଲୁ ନବା ଆମେ ହେଲା ଶାଢୀ ଟା ପାଞ୍ଚ ହଜାର ପଡିବ କି ତାଠୁ ଅଧିକ ପଡ଼ି ପଡିପାରେ ହେଲା। ତମେ ହଜାର ଟଙ୍କା ନେଖେ ଦେଲା ହବ କି ପାଞ୍ଚଶହ କି ତିନିଶହ ଟଙ୍କା ନେଖେ ଦେଲା ହବ ସେଟା ଆଜି ଆମେ କଥା ହେବା କଥା ହେଲାଠୁ ସମସ୍ତେ କଥା ହେଇସାରିଲା ପରେ ଆମେ ଦେଖିବା ଯଦି ଆଉ କିଛି ପଇସା ବଳିଲା ହେଲା କି ଆଉ। କଣ ଆମେ ଯଦି ହୁଏ ନବା ଆଉ ଦେଖିକି ଆଉ କଣ କରିବା।
ହଁ।
ଯଦି ପଇସା ବଳେ ନଚେତ୍ ଯଦି ତ ମତେ ଲାଗୁନି କାହିଁ ବଳିବ ବୋଲିକି କାହିଁକିନା ଦେଖ ତୁ ଯୋଉ କହିଲୁନୁ ଶାଢୀ ଟା ପାଞ୍ଚ ହଜାର ଟଙ୍କା ହେଲା।
ହୁଁ।
ତାପରେ ଯୋଉ ଫଟୋ ଫ୍ରେମ ଯୋଉ ବଡ କରିକି ନବା ସେଟା ଛଅ ସାତଶହ କି ଆଠଶହ ପଡିବ ତାପରେ ଆଉ ଗୋଟେ କଣ କରିବ ନବା ପାଇଁ ତ ସେତିକି ଭିତରେ ଦେଖିବା ପଇସା ହଉଛି ନା ନାଇଁ ତ ଆମେ ଖାଲି କଣ ବୟସ ଛୁଆ ଯିବେନ ତ ଆମେ ଖାଲି ଝିଅ ପିଲା ଯ ଗ୍ଲାସ।
ନାଇଁ ମ ଆମ ବ୍ୟାଜ ପିଲା ସବୁ ତକୁ ଗଲେ ଭଲ ମାନେ ଦେଇପାରିବା ସେଇ ଜିନିଷ ଟା କାରଣ ପାଞ୍ଚ ହଜାର ସମସ୍ତେ ହଜାର ହଜାର ଦେବେ ନା ପାଞ୍ଚଶହ ପାଞ୍ଚଶହ ଦେବେ। ତ ସେଇଟା ହେଲେ ଭଲ ଲାଗିବ ମାନେ। ମିଶିକି କରିଦେଲେ ପଇସା ବି କିଛିଜଣା ପଡିବନି ଆଉ ସମସ୍ତଙ୍କ ଥ୍ରୋ ରେବି ଦବାନା ସେ ଜାଣିବକି ହିଁ ମ। ଗ୍ରୁପ ଛୁଆ ମାନେ ଆମ ମୋ ବ୍ୟାଚ ପିଲା ସବୁ ଦେଇଉ ଯଦି ପନା ଦବା କଥା ଦବା ଆମେ ସବୁ ମିଶିକି ଦବା ତ ପର୍ସନାଲ କି ପର୍ସନାଲ ଆଉ କିଏ କିଏ ରହିଲା ତାର ସ୍କୁଲ ସାଙ୍ଗ ତ ଆମେ ସବୁ ଛୁଆ ବେଳୁ ଅଛେ ସେଇଟା ତ କଲେଜ ପିଲା ଅଧା ପଢିଲେ ଆମେ ପଳେଇଲେ ସିନା। ଅଧାରୁୁ ଅଧା କଲେଜ ପିଲା ତ ଗାଁ ସ୍କୁଲରେ କଲେଜ ରେ ପଢୁଥିଲେ ସେ ବି ସେ ଗାଁ କଲେଜ ରେ ପଢୁଥିଲା ସବୁ ତକ ତାରି ସାଙ୍ଗ ହେଇ ଏଇ ସାଙ୍ଗ ତକ ଆଉ କିଏ। ସେଇଟା ତ ମିଶିକି ଦବା ଆଉ ଯଦି ତାର କିଏ। ଭଲ ସେଇ କଲେଜ ଟାଇମ ରେ କୋଉ ସାଙ୍ଗ ସହିତ ବେଶି କ୍ଲୋଜ ହେଇଥିବ କି ଭଲ ଥିବ ତେବେ ରେସ୍ପେକ୍ଟ ଥିବ ଭଲ। ତାଙ୍କ ସଙ୍ଗାତ ଥିବ ସେମାନେ ଯଦି ତାକୁ ପର୍ସନାଲ ଟାଇପ୍ ରେ ଦେବେ ଆମେ କିନ୍ତୁ ଏଇଟା ଦବା ଭଲ ଲାଗିବ ଆଉ କଣ ଦବା ଏମିତି। ଯେହେତୁ ସବୁ ଯେ ଗୋଟେ ସାଙ୍ଗ ଦେଖିବେ। ମୁଁ। ମୁଁ ଉଁ ଖାଇଛି ଯୋଉ। ପରଟାକୁ ଅ ଦହି ଦହିଇ। ପରଟାକୁ ଦହି ଆଉ ଗୋଟେ ଭଜା ବିନା ପିଆଜ ରସୁଣ ଆଜି ଖାଇବି ପୁଣି ଆଜି ମୁଁ ଖାଇବିନି ନା ଭାତ ଆଜି ମୋ ଶନିବାର। କହିଥିଲି ଶନି ଚାଲିଚି ବୋଲି ମୁ। ଶନିବାର ବି ଅଛି।
ହୁଁ ହୁଁ ଆଉ ଦେହ ପାହା ଭଲ ସବୁ।
ହଁଅ ତୋର।
ମୋର ଟିକେ ଏମିତି ଖରା ହେଇଯାଇଛି ଯୋଉ ଖରାକୁ ଦେଖୁନୁ କେମିତି ହୋଉଛି ଖରାକୁ ଟିକେ ଭଲ ଲାଗୁନି ମତେ ଆଉ।
ହଁ ବା ଯାଇଥିଲେ କି କମ୍ପ୍ୟୁଟର କ୍ଲାସ କରି।
ହୁଁଉଁ
ଅହଁ କେତକ ଆସିଲୁ।
ସେଇ ବାରଟା ବେଳକୁ ଆସଥିଲି ଆଉ।
ଓ ହ ଆଉ।
ଆଉ ତୋର ଆଜି କ୍ଲାସ ନାହିଁକି।
ହଁ କ୍ଲାସ ମୁଁ ସକାଳୁ କରିଦେଇଛି ନା ଆଉ ଆଜି ବହୁତ ପିଲା ମତେ ଫୋନ କରୁଛନ୍ତି ଯୋଉ ମାନେ କଥା ହବା ପାଇଁ ଯେ କରିଛି ତଥାପି ଆଉ କାହାର ଗୋଟେ ଦିଟା ଅଛି କଥା ହବା ଆଉ। କଥା ହେଇପାରୁନି ମୁ ଏତେ ତ ତଥାପି ଆଜି ମୁଁ କେତେ ଥର କଥା ହେଲିଣି କହିଲୁ ତି ଛ ସାତ ଥର ମୁଁ ଆଜି କଥା ହେଲିବି ଆଉ ଗୋଟେ ଅଛି ନା କଣ ଏନ୍ତି ବାକି ସେଟା ଏବେ ପୁଣି ତା ସେଇ ସାଙ୍ଗ ସହିତ କଥା ହେବି ସମସ୍ତଙ୍କ ସହିତ କଥା ହେଇକି ଯିବା ନା ଯେନ୍ତି ସମସ୍ତଙ୍କ ସହ। କଥା ହେଲେଣି ଆଉ ଗୋଟେ ଗ୍ରୁପ ଖୋଲିବା ଦେଇ ଗୋଟେ ଗ୍ରୁପ ଖୋଲୋ ସେ ଗ୍ରୁପରେ ଆମସ୍ କଣ୍ଟାକ୍ଟ ରେ ଯେତିକି ଅଛି ରଖିବା ତୋ କଣ୍ଟାକ୍ଟ ଯେତିକି ଅଛି ରଖିବା ଆଉ ଆମର ତ ସ୍କୁଲ ବ୍ୟାଚ ର ତ ଗୋଟେ ଗ୍ରୁପ ଅଛି ସେଥିରେ ବି ସେଇ ସାଙ୍ଗ ଟା ଅଛି ନା ତାକୁ ଜଣେଇକି ତ କରିବା ନା ଅଲଗା କରିବା। କୁନି ଭାଇ ବି ଆମ ବ୍ୟାଚ। ସମୟରେ ତାଙ୍କ ଘରେ ରାଜି ହେଇଗଲେ କହ କେମତି ବାହାଘର କରିବା।
ହଁ ସେଇୟା କରିବା ଆଉ।
ଆଉ ତମ ଘରେ ଆଜି କଣ ରୋଷେଇ ହେଇଚି।
ପୋଟଳ ଆଳୁ ଭଜା ହେଇଥିଲା ଡାଲି ହେଇଥିଲା ଆଳୁଭର୍ତା ହେଇଥିଲା ଆଉ କଣ ହବ।
ଆଚାର ପଖାଳ ଖାଇବୁନି ଗରମ ଖାଇବୁ ବଧେ।
ହଁ
ହଁ ସେ ପାଗ ତ ଭଲ ଦେଇଛି ତମ ଆଡେ କେମିତି ଦେଇଚି ଭଲ?
ହଁ ଆମ ଆଡେ ବି ତ ସେଇ ପାଗ ଭଲ ଦେଇଛି ଟିକେ ଖରା ଟିକେ କଆଁଳିଆ ହଉଛି ଭଲ ଲାଗୁଛି ଆଉ। ତମର ଆଜି କଣ ରୋଷେ ସେ ହେଇଥିଲା।
ଆମର ହେଇଛି ଯୋଉ କାମ ହଉଛି ନା ଆମ ଘର ଆଗ ପୁଟିକଟା ଆ ମାନେ ଯୋଉ ବସା ହଉଛି ବାଡ ମାନେ ଆମର ଦିଆହଇସିନା ଚାରିପଟ ଯାକ ହଁ ହେରା କଣ ବାଡ଼ ଦିଆ ହେଇଛି ନା ନା କଣ କୁହନ୍ତି କେଜାଣି ଟିକେ ଦିଆହେଇଛି ଉପର ଟା ଦିଆ ଯିବ ନା ସିମେଣ୍ଟ ରେ ପୁଣି କରାଯିବ ଡିଜାଇନ, ସେଇଟା କରାହଉଛି ବୋଲି ଲୋକ ଆସୁଛନ୍ତି ।ସେଇଟାକୁ ମାମା କହିଛି ଭାତ ଡାଲମା ଆଉ ବାଇଗଣ ଯୋଉ ଖଟା ଆଉ ହଉଚି ଦହି ବାଇଗଣ ଆଉ ହଉଚି। ଭଜା କୁନ୍ଦୁରି ଆଳୁ ଆଉ କୁନ୍ଦୁରି ଆଳୁ ଭଜା ଆଉ ଆଉ କଣ ଏତିକିତ ଆଉ ଏଇଟା ତ ଅଛି ଆମେ ମୁଁ ଖାଇଛି ପରଟା ତ କହୁଥିଲି ଆଉ।
ଓ ହୋ। ହଉ ମାନେ କଣ କେମିତି ସବୁ ସେଆଡେ ଭଲ?
ହଁ ମୁଁ କହିଲି ଦେଖିବା ଆମେ ସବୁ ଗୋଟେ ଗ୍ରୁପ ତ ମୁଁ କରେ ଆଜି ସନ୍ଧ୍ୟା ବେଳକୁ ସେ ଗ୍ରୁପ ରେ ଡିକ୍ସ ମାନେ କଥାବାର୍ତ୍ତା ହବା ଦେଖିବା କିଏ କଣ କହୁଛି କାହା ମତ କଣ ମୁଁ ଏଇଟା କହିଛି ସିନା ପିଲା ଅଲଗା ଅଲଗା ଅଲଗା କଥା। କହିବେ ନା ନା କଣ କହୁଚୁ? ସେ ଗ୍ରୁପରେ ଅଲଗା ପିଲା ଅଲଗା ମତ ଦିଅନ୍ତୁ କାହାର ଗୋଟେ ପକେଇଦେବି ଗୋଟେ ମାନେ ମାନେ କାହାର କୋଉଥିରେ ହଁ ନା ଯଦି ଆମେ ଶାଢୀ ତ ପାଇଦ ତମେ କେତେ ଜଣ ରାଜି ଅଛନ୍ତି କେତେ ଜଣ ରାଜି ନାହାନ୍ତି ସେଟା ପକେଇବା ଦେଖିବ ଅଧିକାଂଶ ରାଜି ହେବେ କାରଣ ଆଇଡିଆ ଟା ଭଲ ଭୁଲ ନାହିଁ ନା ଠିକ ଅଛି। ନା କଣ କହୁଛୁ?
ହଁ ରାଜି ହେବେ ଛୁଆ ସମସ୍ତଙ୍କୁ ସେ କହିଛି ମାନେ ସମସ୍ତେ ଦେଖିବୁ ଯିବେ ହେଲା। କେହି ବି ମନା କରିବେନି।
ହଁ ଏଟା ପାଖରେ ତ ଏବେ ତ ସବୁ ଛୁଟିମୁଟି ଅଛି ସମସ୍ତେ ରହିବେ ରଜ ଇଏ ରଜ ଘଡି ମାନେ ସବୁ ଛୁଆ ଯାହାହେଲେ ବି ଯିଏ ବାହାରେ ଯୋଉଠି ବି ଥିବ ସେ ଆସିବ ତ ସେଇ ଟାଇମ ରେ ଆମେ ସବୁ କରିକି ଡିସକସନ କରିକି କରିଦବା ଆଉ। ଯିବା ତ ଆଉ ସମସ୍ତେ ତ ଯିବା ଆଉ। କଣ ମୋର ଖାଲି ଯାଇ। ଯେମ ଟା ଅଛି ବି ଇ ଡି ଟା ସେଟା ମୁଁ ଯାଇକି ଆସିଲା ପରେ ଆମେ ଯାଇକି ନହେଲେ କିଣିକି ଆଣିବା ଯେ ମାନେ ବରାଦ ଦେଇକି କିଣିକି ଆଣିବା ପାଟ ସାରୀ ଟା କିଣିକି ଆଣିବା ସେଇଟା ବରାଦ ଦେଇକି ଆଣିବା ହଉ ତୁ ଖାଇନୁ ଯା ନହେଲେ କଣ କ ଖା ମୁଁ ଯାଉଛି ନହେଲେ। ମୋତେ ବି ନିଦ ଲାଗିଲାଣି ଶୋଇବି ଆଉ ରଖୁଛି ପରେ କରିବି ହେଲା।